ହ
ଆଜ୍ଞା ନମସ୍କାର
ହଁ ନମସ୍କାର
ଉଁ କଣ କରୁଛନ୍ତି?
କିଛି ନାଁଇ ବର୍ତ୍ତମାନ ଖାଇସାରିକି ଆସିଲେ
ଆଚ୍ଛା ଆପଣ ଖାଇସାରିଲଣି
ହଁ ଖାଇ ସାରିଲି
ଉହୁଁ ହଁ କଣ ଖାଇଲେ ଆପଣ ଆଜି ହଁ ନା ମୁଁ ଖାଇନି ଆଛା ଭାତ ଆଉ
ଭାତ ଡାଲି ଅଣ୍ଡା ଫୁଲକୋବି
ଆଛା।
ହ।
ଅଣ୍ଡା ସାଙ୍ଗରେ ଫୁଲକୋବି ଖାଇଲେ?
ନା ନା ଅଣ୍ଡା ଭୁଜିଆ
ଆଚ୍ଛା ଆଉ ଫୁଲକୋବି।
ହଁ।
ବଢିଆ ଖାଇବା ଖାଇଆ ଖାଉଛନ୍ତି ପ୍ରୋଟିନ ସାଙ୍ଗରେ ଆପଣ ଫାଇବର ବି ଖାଉଛନ୍ତି ବଢିଆ
ଆଜ୍ଞା।
ହଉ। ମୁଁ ବି ଖାଇନି ଏବେ ମୁଁ ଗୋଟେ ଷ୍ଟିମ୍ କେକ ଖାଇଥିଲି ଆଜ୍ଞା।
ବଢିଆ ବଢିଆ ଦେହ ପାଇଁ ବହୁତ ଭଲ ଖାଆନ୍ତୁ ଆପଣ ଖାଉ
ହୁଁ ଭଲ ତ କହିପାରିବେନି ସେଥିରେ ମିଠା ବି ଅଛି ଯୋଉଟା କି ଭଲ ନାହିଁ। କିନ୍ତୁ ଯେହେତୁ କ୍ଷୀରରେ ତିଆରି ହଉଛି ତ ଭଲ ହିଁ କହିପାରିବେ।
ଆଛା।
ହୁଁ। ଆଛା ଆଉ କଣ କରୁଛନ୍ତି ଆପଣ ଏବେ?
ମୁ ଟିକେ ରୁମ ସଫା କରୁଛି ଅଳିଆ କରିଥିଲି। ତିନିଦିନ ଦି ଦିନ ହେଲାରେ ପଡିଥିଲା ହଁ।
ହୁଁ।
ଆଉ ଆପଣ କଣ କରୁଚ?
ଆଜ୍ଞା ଆମେ ଟିକେ କାମ କରୁଥିଲୁ ଆମର ମୁଁ ଟିକେ ମୋ ଲାପଟପ ଥୋଇକି ଚଲଉଥିଲି କିଛି ନୂଆ ଜିନିଷ ଦେଖୁଥିଲି। ଏଟା କି ମୁଁ କରିବାକୁ ଚାହୁଁଛି ଆଗକୁ ଏଇଭଳିଆ କିଛି ଏମିତି କାମ କରୁଥିଲି। ମୁଁ ଆଜ୍ଞା ଏବେ ଗାଁକୁ ଆସିଛି ଏବେ ଗରମ ଲାଗୁଛି ବହୁତ ଜୋରେ ଗୁଳୁଗୁଳି ହ
ଆଛା ଆଚ୍ଛା ଆଛା ଆଚ୍ଛା।
ହୁଁ।
ଆପଣଙ୍କ ପଛେ ବହୁତ ଗରମ ହଉଚି ବଧେ ଲାଗୁଛି।
ହୁଁ ହୁଁ।
ଆଛା ଆଛା।
ଆଜ୍ଞା।
ହଉ କଣ କୁହନ୍ତୁ ଆପଣଙ୍କ ହାଲ ଚାଲ?
ଆଜ୍ଞା ଆମର କଣ ଆଜ୍ଞା ହାଲଚାଲ ତ ବଢିଆ ସବୁ ଠିକ ଠାକ ଅଛି ଆଉ ଆମେ କଣ କହୁଛୁ ଆଜ୍ଞା ଆମେ କ
ଆଜି ସକାଳେ ଦେଖି ନିକୁଞ୍ଜକୁ ଆଜି ସକାଳେ ଦେଖିଥିଲି ନିକୁ୍ଞ୍ଜକୁ ଆଜି ସକାଳେ ଦେଖିଥିଲି।
ଆଚ୍ଛା କଣ କରୁଥିଲେ ସେ?
ଗାଡି ଚଲଉଥିଲା ତାଙ୍କ ଭାଇଙ୍କ ସହିତ ବସିକି।
ବାଇକ୍?
ହଁ ମାର୍କେଟରେ ଶିଖୁଥି
ହୁଁ ହୁଁ ହୁଁ। ଆଉ ଆଉ କୁଛି କୁହନ୍ତୁ ଆପଣ?
ଆଉ କଣ କହିବି ସା କିଛି ଜାଣିପାରୁନି। ଗରମଟା ବହୁତ ହଉଛି ଏବେ ରୁମ ଟିକେ ସଫା କଲି। ଝାଳ ଫାଳ ଫୁଟିଗଲାଣି।
ଓହୋ ଆପଣ ରୁମ୍ ତାହେଲେ ବହୁତ ଅସନା କରିଥିଲେ ବୋଧେ?
ଓ ହୋ ବହୁତ
ଅଁ, ହଁ ସଫା କରିବା ମଝିରେ ମଝିରେ ନିହାତି ଦରକାର ଆମେ ତ ସବୁଦିନ କରିପାରୁନେ। ଯେହେତୁ ଆମେ ବ୍ୟାଚଲର୍ ଅଟନ୍ତି, ସବୁଦିନ କରିବାକୁ ତ ସମୟ ହୁଏନି। ଏମତି ମଝିରେ ମଝିରେ ସମୟ କାଢିକି କରିବା କଥା ଆଜ୍ଞା।
ଆଜ୍ଞା ହଁ ସେଇ ଶୋଇବା ସମୟରେ ହିଁ ଟିକେ କରିଦିଏ।
ଆଚ୍ଛା ହୁଁ ଆଉ ଆମ୍ବ ଖାଇଛନ୍ତି ଆପଣ ଆଜି?
ଆମ୍ବ ଆଜି ଖାଇନି, ଆମ୍ବ ଟିକେ ଆଜି ଭୁଲି ଯାଇଛି ଖାଇବାକୁ।
ଓ ହଁ, ହଁ।
ଆପଣ ଖାଇଛନ୍ତି ଆମ୍ବ?
ହଁ ଆମ୍ବ ତ ମୁଁ ଖାଏ ସବୁଦିନ। ଏବେ ଆଜି ମୁଁ ସପୁରୀ ମଧ୍ୟ ଖାଇଥିଲି। ସପୁରୀ ମୋତେ ଭଲ ଲାଗେ ଖାଇବାକୁ। ଉଁ, ଆମ୍ବ ଆମ୍ବ କେତେ ପ୍ରକାର ଆମ୍ବ ଜାଣିଛନ୍ତି କହିଲେ?
ଆମ୍ଭ ତ ଜାଣିନି ଏମତି କେତେ ପ୍ରକାର ବୋଲି। ମିଠା ଆମ୍ବ ଥାଏ, ଖଟା ଆମ୍ବ ଥାଏ।
ଅଁ, ହଁ, ହଁ ଏ ବହୁତ ପ୍ରକାର ଆମ୍ବ ଯେମତି ଆଖୁୁରସ ଆମ୍ବ ସୁନ୍ଦରୀ ଆମ୍ବ ଆଉ ବହୁତ ପ୍ରକାର ନାଁ ବି ଅଛି। ମୁଁ ବି ଜାଣିନି। ଏହା ଏକ ଟି କଣ କରାଯାଏ ତାକୁ ଅଁ, ଉଁ, ଆମ ଦରକାର ଅନୁସାରେ ତାକୁ ମୋଡିଫାଏ କରା ହୁଏ। ଯେମତି ଦରକାର, ତାକୁ କଣ କୁହନ୍ତି କଲମୀକରଣ କରିକି।
ଆଚ୍ଛା, ଆଚ୍ଛା, କଲମୀକରରଣ ଟି କଣ?
ମାନେ ଗୋଟେ ଦେଖନ୍ତୁ ଗୋଟେ ଜାଗାରେ ଆମ୍ବ ବଡ ବଡ ଆମ୍ବ ହଉଚି। କିନ୍ତୁ ସେଟା ମିଠା ନୁହଁ। ଆଉ ଗୋଟେ ଜାଗାରେ ଛୋଟ ଛୋଟ ଆମ୍ବ ଅ, ଛୋଟ ଛୋ ଟ ଆମ୍ବ ହଉଛି କିନ୍ତୁ ବହୁତ ମିଠାତ ଏଇ ଦିଟାକୁ ମିଶେଇ ଦେଇକି ବଡ ଆମ୍ବ ସାଙ୍ଗରେ ମିଠା ଆମ୍ବ କରିବେ।
ଆଚ୍ଛା, ଆଚ୍ଛା, ଆଉ ଛୋଟ କରିହବନି?
ଛୋଟ କଣ ଦରକାର ଆଜ୍ଞା ଆମେ ତ ବଡ ଆମ୍ବ ଦରକାର ନା।
ଆଚ୍ଛା, ଆଚ୍ଛା।
ହୁଁ।
ଗୋଟିଏ କଥା କହିଲେ ତାହାଲେ ଆପଣ।
ହଁ, ହଁ, ହଁ ଆଚ୍ଛା ଆଉ। ଆପଣ ବ୍ୟାୟାମ ବ୍ୟାୟାମ କରନ୍ତି କି ନାଇ?
ନା ବ୍ୟାୟାମ ଫ୍ୟାୟାମ କିଛି ନାହିଁ।
ଅଁ, ହଁ, ହଁ।
ଆପଣ?
ଆ, ହୋ, ହୋ, ମୁଁ ତ କରେ ସବୁଦିନ। ଚାଲିବା କୁ ବି ଚେଷ୍ଟା କରୁଚି ସବୁ ଦିନ କିନ୍ତୁ ମୋତେ ଫେ ସମୟ ଅଭାବରୁ ମୁଁ କରିପାରୁନି। ମୁଁ ମଧ୍ୟ ଅଛି ଆଉ ଆର ଛି ମୋ ସ୍ୱାସ୍ଥ୍ୟ କୁ ନେଇକି।
ଆଚ୍ଛା, ଆଚ୍ଛା। ଆପଣଙ୍କ ଆଡେ ଆଜି ବର୍ଷା ହେଇନି ତାହେଲେ? ନା ମେଘୁଆ କରଥିଲା ନା ଖରା କରଥିଲା?
ହଁ ଆମ ଆଡେ ତ ଖରା କରିଥିଲା ଆଜ୍ଞା। ଖରା କରଛି ଏବେ ବି ଟିକେ ପବନ ଫବନ ହଉନି। ତ ଗୁଳି ଗୁଳି ହଉଛି।
ଆଚ୍ଛା, କିନ୍ତୁ ଆପଣ ଯୋଉଠା ରହୁଚନ୍ତି ସେପଟେ ଟିକେ ପବନ ହୁଏ ମୁଁ ଜାଣିବା ଅନୁସାରେ। ଏ ମୋ ରହିବା ଅନୁସାରେ ଟିକେ ଟିକେ ହିଁ ରାତ୍ରୀ କାଳୀନ ସମୟରେ ପବନ କେ ହୁଏ।
ନା ଏବେ ତ ବିଲକୁଲ୍ ପବନ ହଉନି ଭୁବନେଶ୍ୱର ରେ କିନ୍ତୁ ଆଜ୍ଞା ବହୁତ୍ ପବନ ହୁଏ। ଭୁବନେଶ୍ୱର ପୁରୀ ସମୁଦ୍ର ପାଖ ଜାଗା ନା ସେ ସବୁ।
ମୁଁ ସେଇ କଥା ହିଁ କହିବାକୁ ଚାହୁଁଥିଲି ଆପଣଙ୍କୁ। ଆପଣ ଏବେ ଯୋଉଁଠାରେ ରହୁଛନ୍ତି ସେ ଟିକେ ପବନର ସମ୍ଭାବନା ଟିକେ ବହୁତ। ଟିକେ ରାତ୍ରି ହେଲେ ମଧ୍ୟ ପବନ ଟି ହଉଥାଏ।
ହୁଁ ନିଶ୍ଚିତ ଭାବରେ। ଆଉ
ମୁଁ ତ ଏବେ ଝାଡୁ କରୁଚି ଆଜ୍ଞା ବହୁତ୍ ମଇଳା ବାହାରିଲା।
ହୁଁ କେତେଦିନ ହେଲା ଆପଣ ସଫା କରିନଥିଲେ?
ହବ ଦି ଦିନ।
ଦି ଦିନ ରେ ଆପଣ ଏତେ ମଇଳା କରିଦଉଚନ୍ତି ଆଜ୍ଞା?
ଏଡା ଉପରେ ଘର ଥିବାରୁ ଏବଂ ମୋ ରୁମ୍ ରେ ଝରକା ଟି ନଥିବାରୁ ଏପଟୁ ଯାନବାହନ ଯେତେପରି ବୁଲା ସବୁଯାକ ସବୁ ଧୂଳି ଆକାରରେ ହଁ ମୋ କକ୍ଷକୁ ପଳେଇଆସେ।
ହୁଁ-ହୁଁ-ହୁଁ ସତ କଥା ଆଜ୍ଞା, ସବୁଦିନ ସଫା କଲେ ବେଶୀ ହବନି ଅଳିଆ।
ସବୁଦିନ ହିଁ ସଫା କରିବାକୁ ପଡୁଛି କିନ୍ତୁ କାଲି କରିନଥିଲି। କାଲି ଏବଂ ଆଜିର ମିଶିକି ବହୁତ୍ ହେଇଯାଇଛି।
ହୁଁ-ହୁଁ-ହୁଁ। ତ ବହୁତ୍ ହାଲିଆ ଲାଗୁଛି ଆପଣ ହେଇଗଲେଣି।
ହଁ ସେଇଭଳି ତ ଲାଗୁଛି। ଝାଳ ମଧ୍ୟ ଲାଗୁଛି ଆଉ ଆମେ ଏତିକି କିଛି ପରିଶ୍ରମ ନ କରିକି ଏହାହିଁ କଲେ ମୋ ଦେହରୁ ଥିବା ଚର୍ବି ଜିନିଷ ବାହାରି ପଡିବ।
ଆଉ
ଆପଣଙ୍କ ପଢ଼ାପଢ଼ି କରିସାରିଲେଣି ଏବେ?
ନା ପଢାପଢି ଏବେ ତ କିଛି କରିନି। ପଢାପଢି କାଲିଠୁ ମୋର କ୍ଲାସ୍ ଅ ଛି କାଲିଠୁ ପଢ଼ାପାଢ଼ୀ ଏବଂ ସବୁ କିଛି କରିବାକୁ ପଡିବ।
ଆପଣ ସଂଗଳକ ବ ଅଁ କ୍ଲାସ୍ କରନ୍ତି?
ଆଜ୍ଞା ସଂଗଳକ ପାଇଁ କାଲିଠୁ ମୋର କ୍ଲାସ୍ ଅଛି।
ଆପଣଙ୍କ ବିଷୟରେ କଣ-କଣ ଆସେ?
ସଂଗଳକ ବିଷୟରେ କଣ କିଛି ଜାଣିନାହାନ୍ତି, ଆପଣଙ୍କଠୁ କମ୍ ଯାହା ହେଲେବି କମ୍।
ନାଇଁ ଆମକୁ ବି ବେଶୀ କିଛି ଆସେନି।
ଆଚ୍ଛା-ଆଚ୍ଛା ଆପଣଙ୍କୁ ତାହେଲେ କଣ ଆସେ?
କିଛି ଆସେନି ଆଜ୍ଞା ମତେ ଏମିତି କଥା ହିଁ ଆସେ, ଆଉ କିଛି ଆସେନି।
ଆଚ୍ଛା-ଆଚ୍ଛା-ଆଚ୍ଛା-ଆଛା ତାହେଲେ ଆପଣ କେତେ ଜଣଙ୍କ ସହିତ କଥା ହୁଅନ୍ତି?
ସେମ୍ତି ନାହିଁ ଆଜ୍ଞା, ଆମେ ବହୁତ୍ ଅଳ୍ପ ଜଣଙ୍କ ସାଙ୍ଗେରେ କଥା ହଉ।
ଆଚ୍ଛା-ଆଚ୍ଛା ଆପଣ ଏଇଭଳି ଭାବେ
ମତେ ଲୋକମାନଙ୍କ ସାଙ୍ଗେରେ ଟିକେ ମିଶିବାକୁ ଭଲ ଲାଗେ, ସେଥିପାଇଁ ମୁଁ କଥା ହୁଏ। ନୂଆ-ନୂଆ ଲୋକଙ୍କ ସାଙ୍ଗେରେ ମିଶିବାକୁ ଭଲ୍ ଲାଗେ, ନୂଆ-ନୂଆ କଥା ଜଣିବାକୁ ଭଲ୍ ଲାଗେ ତାଙ୍କର ଚାଲି ଚଳଣି ବିଷୟରେ ଜାଣିବାକୁ ଭଲ୍ ଲାଗେ। ସେମାନେ କେମିତି ବଞ୍ଚନ୍ତି, ସମସ୍ତଙ୍କର ଦେଖିବେ ଆମ ଭାରତର ଉଦାହରଣ ଆପଣ ଆମ ଭାରତରେ ଏ ବହୁତ୍ ରାଜ୍ୟ ଅଛି, ବହୁତ ଜିଲ୍ଲା ଅଛି ତ ସବୁ ରାଜ୍ୟରେ ଦେଖିବେ ଆପଣ ଅଲଗା-ଅଲଗା ଜିନିଷ ଆମେ ଦେଖିବାକୁ ପାଇବା। ଯେମ୍ କି ଆମ ପୂର୍ବ ଭାରତରେ ଆମେ ଦେଖିଥିବା ବେଳେ ପଶ୍ଚିମ ଭାରତରେ ଗୋଟେ ଜିନିଷ, ଉତ୍ତର ଭାରତରେ ଗୋଟେ ଜିନିଷ, ଦକ୍ଷିଣ ଭାରତରେ ଗୋଟେ ଜିନିଷ ଆମକୁ ଭଲ ଲାଗେ। ଆମେ ଗୋଟେ ଜାଗାରୁ ଯଦି ଆଉ ଗୋଟେ ଜାଗାକୁ ବୁଲିଆକୁ ଯିବା ତ ସେଠାରେ ଚାଲି ଚଳନ ଦେଖିକି ଆମକୁ ଭଲ ଲାଗେ, ହଁ ଏ ଏମିତି ଗୋଟେ ଅଛନ୍ତି। ସେମାନେ ମଧ୍ୟ ଯେତେବେଳେ ଆସିଥାନ୍ତି ତାଙ୍କୁ ଦେଖିକି ଆମକୁ ଭଲ ଲାଗେ ତାଙ୍କୁ ଆମର ଦେଖିକି ଭଲ ଲାଗେ ଏମିତି ଲାଗେ।
ଏବେ ତ ଆପଣ ଦେଖୁଥିବେ ରଥଯାତ୍ରା ହବାକୁ ଯାଉଛି।
କଥା ଯଉଟା କି ଆମେ ଦେଖିବା ଭଲ ଲାଗିବ। ଆମେ ଓଡିଶା ବାସୀ ହିସାବରେ। ମହାପ୍ରଭୁ ଜଗନ୍ନାଥଙ୍କର ବାହାରୁକୁ ଆସିବ ଜଗନ୍ନାଥ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ବଡଦାଣ୍ଡ ଙ୍କୁ ଓଲ୍ହେଇବେ ବହୁତ କୋଟି କୋଟି ଭକ୍ତ ତ ଯିବେ ଦେଖିଆ କୁ ପୁରି ତ ଏମିତି ହୁଏ ଗୋଟେ ଗୋଟେ ଆମର ପରମ୍ପରା ଆଧ୍ୟାତ୍ମିକ ଜିନିଷ ଯୋଉଟା ଆମକୁ ଭଲ ଲାଗେ ସମସ୍ତଙ୍କୁ ଗୋଟେ ଗୋଟେ ଦୌଡ଼ରେ ବାନ୍ଧିକି ରଖେ
ହଁ
ହଁ ସେମିତି ଆପଣ ଯିବେ ଏଥରକ ପୁରୀ ରଥ ଯାତ୍ରା ଦେଖିବା ପାଇଁ?
ଆ ସେଠି ରହି ହବନି।
ଆଚ୍ଛା ମୁଁ ତ ମୁଁ କେବେ ଦେଖିନାହିଁ ଆଜି ପର୍ଯ୍ୟନ୍ତ।
ଠିକ ହଁ ବହୁତ ଥର ଯାଇଛି ଦିଇ ତିନି ଥର ପରେ ଯାଇଛି
ଆଜ୍ଞା ମୁଁ କେବେ ଯାଇନିଁ ଆଜ୍ଞା ରଥାରେ ଦେଖିବାକୁ ପୁରି
ଆପଣ କେତେ ଥର
ତାଙ୍କ ସାଙ୍ଗେ ଯିବା ପାଇଁ ସବୁ ସେ ଭଗବାନଙ୍କ ଇଚ୍ଛା ଯଦି ଭଗବାନଙ୍କର ଡୋରି ଲାଗିଲା ତାହେଲେ ଯିବି। ରେ ଡରି ଲାଗିବନି ତାହେଲେ ତମକୁ ଚାହିଁକି ବି ଯାଇହବନି ଓହୋ ଏଇଆ କଥା ଆଜ୍ଞା ଆଉ। ହ ଆପଣଙ୍କୁ ଆପଣଙ୍କୁ ଏରୋପ୍ଲେନ ଚଢିବାକୁ ଭଲ ଲାଗେ?
ଆଜ୍ଞା ଆଜ୍ଞା
କେବେ ଚଲେଇଛନ୍ତି?
ଏୟୀଟା ଚଲେଇଛି
ପାଇଲଟ ତ ନୁହନ୍ତି କିନ୍ତୁ ଆକାଶରେ ଉଡେ ଆଉ
ଆଚ୍ଛା ସ୍ୱପ୍ନରେ ଆପଣ ଆକାଶରେ ଉଡନ୍ତି ନା କେନ୍ତି କଣ କରନ୍ତି?
ଆଜ୍ଞ ଆ
କେମିତି କରନ୍ତି କଣ?
ସେମତି ହିଁ ଉଡିଯାଏ ଆଉ ଭଲ ଲାଗେ।
ଆରେ ୱାହ ଆଚ୍ଛା ଆପଣଙ୍କୁ ଗୋଟେ ଦେଖ ଦେଖିଥିବେ ଆପଣଙ୍କ ଭିଡିଓ ରେ ଲୋକମାନେ ଏମିତି ପାରାଚୁଟ୍ ନେଇକି ଉପରକୁ ଯାଆନ୍ତି ଏରୋପ୍ଲେନ ରେ ତାପରେ ସେଇଠୁ ସେମାନ ତଳକୁ ଆସନ୍ତି ଉଡ଼ନ୍ତି, ଭଲ ଲାଗେ ଆପଣଙ୍କୁ ସେ ଜିନିଷ କରିବାକୁ ଏବେ ଭାବିଛନ୍ତି ଆପଣ କରିବେ ବୋଲି?
ଆଜ୍ଞା ଆଜ୍ଞା ଜୀବନରେ ଯଦି କେବେ ସୁଯୋଗ ମିଳେ ତାହେଲେ ମୁଁ କରିବାକୁ
ନା ଆଜ୍ଞା ବହୁତ ଟଙ୍କା ପଡେ ଲକ୍ଷେ ଦୁଇ ଲକ୍ଷେ ଏମିତି ଥରେ ଥରେ କରିବାକୁ ପଡେ। ତ ମତେ ବି ଇଚ୍ଛା ଅଛି ଯଦି ସେ କେବେ ସୁୂଯୋଗ ମିଳେ ତାହେଲେ ତ ମୁଁ ନିଶ୍ଚିତ କରିବି।
ମୁଁ ବି କରିବି, କାହିଁକି କରିବିନି, ମୁ କରିବି।
ହଁ
ଠିକ ଅଛି ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କୁ ଜାଣିବାକୁ ପାଇଲି ଆପଣ ହଁ ଆକାଶରେ ଉଡନ୍ତି ଆପଣଙ୍କୁ ବି ମୋତେ ଏଇ ଉଡା ଉଡ଼ି ଜିନିଶ ବହୁତ ଲାଗେ। ମତେ ବି ମଧ୍ୟ ଆଜ୍ଞା ଛୋଟବଳେ ମୋର ଇଚ୍ଛା ଥିଲା ଆଜ୍ଞା ପାଇଲଟ ହବାକୁ।
ଆଚଛା ଆଚ୍ଛା ତ କିନ୍ତୁ କିନ୍ତୁ ଆପଣଙ୍କର ମନଟି କଣ ପରିବର୍ତ୍ତନ ହେଇଗଲା।
ଆଜ୍ଞା ପଇସାର ଅଭାବ ଯୋଗୁ ମନ ଟି ପରିବର୍ତ୍ତନ ହେଇଗଲା। ଏବେ ବି ଇଚଛା ଅଛି କିନ୍ତୁ ଗୋଟେ ଆପଣ ପାଇଲଟ